ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାମ ହ
ଆଜ୍ଞା ସାର୍।
ହଁ ମ୍ୟାମ୍ ଆମେ କଥା ହଉଥିଲେ ଏଇ ଯୋ ଜଙ୍ଗଲ ସୁରକ୍ଷା ବିଷୟରେ? ଆ ଭଲ ଅଛି ଏ କାମ ଟିକେ କାର୍ଯ ପ୍ରାୟ କା ସମୟ ଦେଇଛି ବାହାର କରି କାମ ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିକିରି ଏବେଥିରେ ଟିକେ ନୀବୁ ନିର୍ବତନ କାର୍ଯଯ୍ୟୟ ଯୋଗଦାନ ଦେଇଛି। ହଁଆ ଆମେ କଥା ହଉଥିଲେ ଏଇ ଯୋଉ ଆମର ଜଙ୍ଗଲ ସୁରକ୍ଷା ବିଷୟରେ ନେଇକିରି ବିଷୟରେ କଥା ଚାଲିଥିଲା। ତ ତ ଆମେ ଏଇ ଯୋଉ ବର୍ଷା ଦିନ କଥା ହେବ ଆମେ ଟିକେ ଅନ୍ୟ ଗୋଟେ କଥା ପ୍ରାକୃତିକ ବି ବିପର୍ଯ୍ୟୟ ଭିତରେ ଏଇ ଯୋଉ ବିଜୁଳି ଘଡଘଡି ସାଧାରଣତଃ ଏବେ ବିଜୁଳି ଘଡ ଭୟ ରହିଥାଏ ମଧ୍ୟ
ଆଜ୍ଞା ସାର୍ ଘଡଘଡି
ହୁଁ।
ଆଜ୍ଞା ଘଡଘଡିରେ ତ ବହୁତ ଭୟସା ଏବେ ଅଧିକା ରହୁଛି। କାରଣ ଆଗେ ବର୍ଷା ଦିନେ ବର୍ଷା ଯେତ ତି ପରିମାଣରେ ହୁଏ। ଘଡଘଡ ବିଜୁଳି ଏତେ ଜଣ ପଡେନି ମାନେ ଏତେ ଜୋର ହୁଏନି ଏବେ ତ ବର୍ଷା ହବା ଆଗ ଗୁରୁ ଘଡ଼ଘଡ଼ି ଏତେ ଜୋର ହଉଛି ଉ ଡର ହିଁ ଲାଗୁଛି କୁଆଡେ ବର୍ଷା ଦିନେ ବାହାରକୁ ଯିବା ପାଇଁ।
ହଁ ସେଇଟା ଭୟ ଲାଗିଥାଏ ତା ତତ୍ ସହିତ ବିଭୁ ମଧ୍ୟ ସେଇ ବି ପରିଚୟ ମଧ୍ୟ ହଉଛି ।ବି ବିଭିନ୍ନ ପ୍ରକାର ଆମେ ଶୁଣିବାକୁ ପାଉଛୁ କଣ ହଉଛି ମଧ୍ୟ ଆମ ପାଖରେ ବିଜୁଳି ଘଡଘଡି ମାରିକିି ସିଏ ମରିଗଲା ଏତେ ଗାଈ ମଲେ ବାଛୁରୀ ମରିଛନ୍ତି। ତା ସହିତ ଜମିରେ କାମ କରୁଥିବା ବ୍ୟକ୍ତି ମରି ଯାଇଛନ୍ତି। କେତେ ଲୋକ ଗଛକୁ ଇଏ ହେବାର ଆଘାତ ହେବାର ଦେଖା ଯାଇଛି। ବେଶୀ କିଛି ଘଟଣା ଘଟୁଛି।
ଆଜ୍ଞା ସାର୍।
ତେଣୁ କରିକି ମୁଁ ଗୋ ଏବେ ଗୋଟେ ଥରେ ଆସୁଥିଲି। ଦଶଟା ରାତିରେ କାଳବୈଶାଖୀ ଟାଇମ ରେ ଫଟକିଣା ବର୍ଷା ପଳେଇ ଆସିଥାଏ ସାଙ୍ଗେ ସାଙ୍ଗେ ଜାଣି ହୁଏନି। ଆମେ ମୋର ମୋ ନିଦ୍ଧିଷ୍ଟ ଗ୍ରାମକୁ ଆସି ବାଧ୍ୟ ହୋକିରି ବର୍ଷା ଦେଖିଲି ତ ଏ ଭଇଗଲି। ସେ ମୁଁ ଯେମିତି ରହିଲି ସମସ୍ତେ ଗୋଟେ ରହିଲେ ସେଥିରେ ସମସ୍ତଙ୍କର କଥାବାର୍ତ୍ତା ଆଲୋଚନା ଚାଲିଲା। ସିଏ କହିଲେ ବିଜୁଳି ଘଡଘଡି ମାରୁଛି ଯଦି ଆମେ । ଜଣେ ଗଲାନ ତାଳ ଗଛ ପାଖରେ କେବେଲେ ରହିବାନି ଏ ଗଛରୁୁ ସି ମାରିଥାଏ ଗଛ ମୂଳେ ରହିିବାର ରହିବାନି ଆମେ ଯଦି ଏସଟ୍ରା ଆସ୍ତା ପାଖରେ ରହିଥିଲୁ ଅବଶ୍ୟ
ଆଜ୍ଞା।
। ଏଇଠି ରହିଥିଲୁ ହେଲେ ଏଇ ଗୁଡିକ ଯେମିତି ହୁଏ ଆମେ ଦେଖିବା ଏଇ ବିଜୁଳି ବାଉଛି କଣ ପାଇଁ ଆମର ଯେତେ ଦେଖେବା ଆଗେ ତାଳ ଗଛ ବେଶୀ ଏବେ ସେ ତାଳ ଗଛ ମଧ୍ୟ ଟିକେ ଟିକେ ସେଇ ଗ । ସେଇ ଗଛ ଦ୍ଵାରା କି ବିଶେଷ କିଛି ଲାଭ ମିଳୁନି ମିଳୁନି
ଆଜ୍ଞା ଆଜ୍ଞା।
ଟାଙ୍କି ଗୋଡି ଥିଲେ ସେ ଗଛ ଗୁଟେ ସଫା କରିଦିଅନ୍ତି ଯେହେତୁ ତା ତାଙ୍କର ସେଇଟା ବି ନାହିଁ ବୋଲି କିନ୍ତୁ ଏବେ ତାଳ ଖାଉଛନ୍ତି ଅବଶ୍ୟ ସେ ବ ଥରେ ଦୂରେ ଦିଏ ତାଳ ବୋଲିକି ତା ଦ୍ଵାରେ କିଛି ନାହିଁ ଏମତି ଗଛ ଗୁଡିକ । କାଟି ଦିଅନ୍ତି ଯାହା ଦ୍ଵାରା ତାଳ ଗଛର ପରିମାଣ ବେଶୀ କମିଗଲା। ତେଣୁକରି ଏଇ ଯଉ ବିଜୁଳି ଟା ର ସା ତାହେଲେ ବଢ଼ି ବଢ଼ି ଯାଉ ଏବେ ତ ତେଣୁକରି ସରକାର ପୁଣି ଆଥରେ କହିଛି ନାହିଁ ସବୁ ଉଁ ବନ ବିଭାଗକୁୁ ଦେଇ ଦେଇଛି ଅନ୍ୟାନ୍ୟ ବିଭାଗକୁ ସବୁ ଦେଇଛି। ତାଳ ଗଛ ଲଗ ସରକାର ମଧ୍ୟ ଏଥିପାଇଁ ଅନେକ ଗୁଡିଏ ପଳେଇ ଅର୍ଥ ମଧ୍ୟ ବିନିଯୋଗ କରିଛନ୍ତି କିନ୍ତୁ ସେ ତାଳ ଗଛ ଯୋଉ ଲଗେଇଛନ୍ତି କରୁଛନ୍ତି ସିଏ ବି ବଡ ହେଲା ବୁ ଆଉ ସମୟ ତ ଲାଗିବ। ଏବେ ଏଇ ଯେ କର୍ଣଟାକ । ହଁ।
ଆଜ୍ଞା ଏବେ ତ ଯୋଉ ଘଡ ଏତେ ଏବେଠୁ ଏତେ ମୃତ୍ୟୁବରଣ କଲେଣି ଆଜ୍ଞା ସାର୍ ଏତେ ମାନେ ଖାଲି ଗାଈ, ଗୋରୁ ନୁହନ୍ତି ମଣିଷ ବି ପଶୁ ପକ୍ଷୀ ଯେତେ ବି ଆଜ୍ଞା ବହୁତ ମୁଁ ମୃତ୍ୟୁବରଣ କରି ତ ସେ ତାଳ ଗଛ ବଡ ହେଇକି ଆମେ ନଷ୍ଟ କରିବା ଆଗରୁ ଚିନ୍ତା କରିଲେନି। । ଏବେ ଲଗେଇବା ପରେ ଭାବୁଛେ କି ସେ ଗଛ ବଡ ଲା ଭିତରେ ଆଉ ଏବଂ ଜନସଂଖ୍ୟା ପ୍ରାୟତଃ ବହୁତ କମିଯାଇଥିବ।
ଠିକ ସେଠିକ ଅଛ ସେଇ ଆ ଆଉ ତ ଉପାୟ ନାଇଁ ନା ଯାହା କହିଲ ପ୍ରଜା ହା ଆଗରୁ ପ୍ରଥମର ସଚେତନ ହେବା ନାଇଁ। କାମ ହେଇ ସାରିଲା ପରେ ଆଗା ସଚେତନ ହୁଏନ୍ତି। ଏଇ ଏଇ ଏଇ ବିପତ୍ତି ଟା ମଧ୍ୟ ଏଇ ଜଙ୍ଗଲ ଦ୍ଵାରା ହେଇଥାଏ ସେଥିପାଇଁ ଜଙ୍ଗଲ ନଷ୍ଟ ସଚେତନ ହେବାନି ପୁରା ଜଙ୍ଗଲ ନଷ୍ଟ ହେଇ ସାରିଲା ପରେ କରିବା ଯେତେବେଳେ ସବୁବେ ପଡିବ। ଏବେ ଯେମିତି ଆମର ଉତ୍ତର ମେରୁ ଦକ୍ଷିଣ ମେରୁର ରବୁ ତରଳିିବାରେ ଚାଲିଛି ବରଫ ।
ଆଜ୍ଞା ସାର୍ ସେଇଟା ବହୁତ ବଡ ବିପଦ ସେଇଟା ଆମ ଆମ ପାଇଁ । ସେଇଟା କିନ୍ତୁ ଏବେ ଲୋକ ବୁଝୁନାହାନ୍ତି ହଁ ସେଠି ତ ହଉଛି ଆମର କଣ ଅସୁବିଧା ହବ କିନ୍ତୁ ଯେତେବେଳେ ଅସୁବିଧା ହବ ସେତେବେଳେ ଆମେ ଜାଣିପାରିବା କି ହଁ ସେତେବେଳେ କି ମାନେ ଜାଣିବାର ଥିଲା କଣ ପାଇଁ ହଉଛି ଆମର ଏଇ ଛୋଟ ଭୁଲ ପାଇଁ କେତେ ବଡ ବିପଦ ଆସ ଲାଣି ଆମରି ପୁରକୁ ।
ପୃଥ ଏଇ ଉତ୍ତର ମେରୁ ଦକ୍ଷିଣ ମେରୁ ଯେତେ ପରିମାଣରେ ବି ତରଳୁଛି । ଯେହେତୁ ଆମର କଣ? ସମାଜ ତଳ ଭାଗ ଗୋଟେ ଏକ ଭାଗ ତିନି ଭାଗ ଜଳ ଭାଗ ରହିଲା, ତିନି ଭାଗ ଜଳ ଭାଗରୁ ଦି ଦି ଭାଗ ଆକା ଆମ
ରହିଲା। ଆମେ ଯେତିକି ଜଳଭାଗ ଦେଖୁ
ଆଜ୍ଞା।
ଦି ଭାଗ ଆମ ବହିରେ ଅଛି ଗୋଟ ଟ ଭାଗ ଆକା ଜଳ ଦେଖୁଥିଲେ। ଦୁଇ ଭାଗ ଯ ତରଳିଆ ତରଳିବ। ନିଶ୍ଚୟ ଭବରେ ରହିଚି। କଉଠି ରହିପାରିବ? ସେତ ଡୁବିବାଟା ନିଶ୍ଚୟ ଭାବରେ। ତାର ଆୟତନ ବଢିଯିବ ଆଉ ଜଳର ଆୟତନ ଅଛି କି ନିର୍ଦ୍ଦିଷ୍ଟ ଆୟତନ ନାହିଁ। ଏ ନା। ତେଣୁକରି ଯିଏ ସିଏ କଠିନ ଅବସ୍ଥାରେ ଅଛି ତ ନିଧି କାୟତନରେ ରହିଚି। ଯଦି ଏପରି ଭାବରେ ହୁଁ। ଉତ୍ତରର ଦକ୍ଷିଣ ମେ ଯେଠୁ କୁ ତରଳିଆ ଆ ଆରମ୍ଭ କରି ସମୁଦ୍ର ଭା ଜଳପଦଣ ବୃଦ୍ଧି ପାଇବ, ତେଣୁ କରି ତ ଏଇ ଯୋଉ ଆମର ଏପଟେ ଯେିତୀୟ ଯୋଉ ସମୁଦ୍ର ତଳ ଅଞ୍ଚଳ ଗୁଡିକ ବର୍ତ୍ତମାନ ସେ ଗାଁ ଗାଁ ଛାଡ଼ି କରି ମଧ୍ଯ, ଗ୍ରାମ ଛାଡି କି କୁ ପଇଲ, କାରଣ ବାରମ୍ବାର ତାଙ୍କର ପଟେ ସମୁଦ୍ର ପାଣି ମାଡି ଆସିଲା। ଘର ଭଲ ଭଲ ଘର କରିଥିଲେ ସବୁ। କୋଠା ଘର କରିଥିଲେ। ଭାଙ୍ଗିକିରି ପଳେଇଲେ ପୁରା ଶୂନ୍ୟ। ଆଉ ଗୋଟେ ତିନି ବର୍ଷ ହେଲା ସେ ଗାଁ ଗାଁ ପାଖରେ ଦେଖାଯିବନ ସେତିବେଲେ ନାଇଁ।
ଆଉ କେହି ବି ନଥିବେ ସେ ଗାଁ ହିଁ ଟୋଟାଲି ନଥିବ।
ଏବେ ତ ତାଙ୍କ ଯୋଉ ଯ ତ ବର୍ଷ ତ ପୂର୍ବରୁ ରହିଥିଲେ ସେ ଗ୍ରାମ ତିଆରି ଥିଲା। ସେ ସମ ଏବେ ସେ ଗାଁ ଛାଡି ପଳେଇଲେ କାରଣ ସତ ଦେଖ ବି ଗଲା ପଳେଇ ଆସିଲାଣି ସେ ଘର ପାଖକୁ କହିଲେ ରାତି ହେଲେ ପଳେଇଆସୁଛି ପୁରା ପାଣି ସେ ତେଣୁ କ ଯେତେବେଳେ ଜୀବନ ପ୍ରତି ବିପଦ ସରକାର ମଧ୍ୟ ତାକୁ ଘୁଛିି ଯିବା ପାଇଁ ରିଛି ବୋଧେ ମୁ ତ ଜାଣିନଥିବ ଯେ ତାଙ୍କୁ ଗୋଟେ ଅନ୍ୟ ସ୍ତ୍ର ଗୋଟେ ଥଇଥାନ କରିଥାଇପାରେ। କିନ୍ତୁ ଏଥିମେ ଜାଣିଛ କେତେ ଗୋଟଏ ଗାଁ ଅଛି ସମୁଦ୍ର ତଳ ଅଞ୍ଚଳ ଗାଁ ଯାକ ଗାଁ ଶୂନ୍ୟ ହେଇଯାଇଛି ଯାହା ବଡ ବଡ ଘର ଯାହା କରିଥିଲେ ସେଇ କବାଟ ଫବାଟ ସେରା ନେଇଗଲେ ଆଉ ଯାହା ହେଥିଲା ନଷ୍ଟ ହୋ ହେଲା ନା ତାଙ୍କ ଗୋଟେ ଘର ଛାଡିକି ଯାଉଛନ୍ତି।
ଆଜ୍ଞା ମାନେ ବର୍ଷା ସାରାର ଅର୍ଥ ସଞ୍ଚୟ କରିକି ଘର କରିଥିବେ ଏ ଛାଡିକି ଗଲାବେେଳେ ଏବେ ବହୁତ କଷ୍ଟ ଲାଗୁଥିବ ଆଜ୍ଞା ଆଜ୍ଞା ଆଜ୍ଞା।
ସବୁ ଛାଡିକି ଗଲେ। ସେଠେ ସେ ଗାଁକୁ ଥିଲେ ଯେତିକି ଗୋଟେ ଭୁତ କୋଠି ଭଳିଆ ଗ୍ରାମ ଯାଏ ଦେଖାଯାଉଛି। ଯ୍ୟ ଦେଖା ଅ କେତେ ଗୁଏ ହଁ ସେଇଟା ସେଇଟା ବୁଝିବନି ହେଲେ ସେଇଟା ଆମେ ଭାବିବା ହଁ ସେ ଯାଆ ତ ହେଲା ଆମେ କିଛି ନା ମୁ ସମୁଦ୍ର ବେଶୀ ଦୂରରେ ଅଛି ଆଉ ଏଇ ଗୋଟେ ଦୂରରେଇ ଯାଉଛି ମନରେ ଧାର ସମୁଦ୍ର ଦୂରରେ ନାଇଁ ସେଇ ଆସ ଭରି ଆମ ପାଖକୁ ମଧ୍ୟ।
ସେଇଟା ବୁଝୁନାହାନ୍ତି କି ଆମେ ସେମାନେ ତ ସେ ପାଖରେ ଅଛନ୍ତି ତ ତାଙ୍କ ଗାଁ ବୁଡିଗଲା ତ ଆମେ ତ ଏଠି ପାହାଡିଆ ଅଞ୍ଚଳରେ ଅ କିଛି ହେଇପାରିବନି କିନ୍ତୁ ଜାଣିନାହାନ୍ତି କେତେବେଳେ ବି ସେ ବରଫ ବି ବରଫ ବି ତରଳିବାର ଅ ଯୋଉ ଆପଣ ଯୋଉ କହିଲେ ସେଇଟା ବି କଣ ହେଇପାର ଛନ୍ତି
ନାଇଁ ହେଇ ନଥାନ୍ତାଇ କେବଳ ଏଇ ଯୋଉ ତାପମାତ୍ରା ବୃଦ୍ଧି ପାଉଛି ଯେତିକି ପରିମାଣ ତାପମାତ୍ରା ଆମର ଦରକାର ଥାଏ ସେ ଏଥିରେ ସେ ଉତ୍ତର ବରୁ ଦକ୍ଷିଣରେ ବରଫ ସିଏ ରହି ରହ ବର୍ଷ ବର୍ଷ ସାର କିଛି ହୁଏନିଁ କିନ୍ତୁ ଏବେ ଯଦି ତାପମାତ୍ରା। ଅଧିକ ବୃଦ୍ଧି ପାଉଛି। ସେ ଶୀତ। ଦ ମଧ୍ୟ ଅଧିକ ତାପମାତ୍ରା ପଡିିବ ସିଏ ଯେତେ ତାର ଯେତେ ତାପମାତ୍ରା ଯୋ ଜଳୀୟ ଅନୁସାରେ ଜଳରେ ପରିବର୍ତ୍ତନ ହେବ ଯେତେ ଦରକାର ଆବଶ୍ୟକ ପଡିବ। ତାପରେ ଆ ହୋଇଯାଉଛି ସେ
ଅଧିକା ହେଇଯାଉଛି ତରଳ ଆଜ୍ଞା ସେ ଏଠି ଆମର ଛୋଟ। ଗୋଟ ଗୋଟେ ଭଲ ପାଇଁ ବହୁତ ବ ପଦକୁ ଆମେ ଡାକୁଛେ ନିଜ ଡାକୁଛେ।
ଜଣେ ଜଣେ ଜୀବ ସେଇ ସେଇ ଗୋଟ୍ ସେଇ କଥା ସେଣେ ଲେଖା ହେଇଚି ଏମିତି ଯେତେବେଳେ ସମାନ ରହିବ ଦୁଇ ହଜାର ବିଜ୍ଞାନ ମଧ୍ୟ ସେଟା ସମ୍ମତ ଯୋଗ୍ୟ। ସମ୍ ପୁରା ଡୁବି ଯିବ ସ୍ତାନଗର୍। ଡୁବି ଯିବସେଇଟା ସତ କଥା। ଏଇ ତ ଅଛି ସବୁ। ସବୁ କୋଠର ପ୍ରଭାବ। ଏଇଆ ଦ୍ଵାରା ମଧ୍ୟ ଟି ପାଇଥାଏ ଆଉ ନ ହେଲେ କାହିଁ ଏମିତି ଯେହେତୁ ତଳର ପରମାଣି ପାଇଁ ଲାଗେ। ଏହେଁ ସବ୍।
ଆଜ୍ଞା ସାର୍। ଆସିଲା ଫିର୍ ବି ସେମାନେ ବୁଝିବା ଦରକାର କି? ହ ବର୍ଷାର ପରିମାଣ ତ ଏତେ କମ ହଉଚି। ଚାଷ ବାସ? ଠିକ ରେ ହେଇପାରୁନି ତ ସମୁଦ୍ର ପାଣି ଏତେ ବଢ଼ୁଚି ଯେ ଗାଁ ମୁଁ ଗାଁ ବି ଗୋଟେ ଗୋଟେ ବୁଡି ଗଲାଣି ସେଇଟା ଜାଣିବା ଦରକାରେ। କାହିଁକି ହଉଚି? ଉଁ ସବୁ କଥାରେ ବି ଟିକେ ଅମ୍ ହ ଜାଣେ ଟାଇପ୍ ତିନିଶହ ନଉଚୁ। ଥିଲେ।
ସବୁ ସଚେତନ ହେବା ଆବଶ୍ୟକ ସମାଜ। ସମାଜରେ ସଚେତନ ହେ ହଁ। ତା ସହିତ ସମସ୍ତେ ସମାଜକୁ ଆମେ ତ ଦାୟୀ କଲେ ହବନି। ଆମେ ନିଜେ ସେ ନିଜର କର୍ତ୍ତବ୍ୟ ପୂରଣ ପରିବାର ଅଛି। ଆମେ ଲୋକଙ୍କ ସହ ସଚେତନ କରିବାର ଅଛି। ଆମଠୁ ଦେଖି କି ଆଉ ପାଞ୍ଚ ଜଣ ତାଙ୍କେ ସଚ୍ ସଚେତନ ହେଇ ସେମାନେ ବୁଝେଇବେ ଅନ୍ୟମାନଙ୍କୁ ଏପରି ଚେଷ୍ଟ କେତେ କରିବା ସମସ୍ତେ ଆନସ୍ ସମାଜକୁ ଦାୟୀ କରିଦେବାନି । ଆମେ ନିଜକୁ ନିଜେ ଆଗେ ପରିବର୍ତ୍ତନ କରିବା। ନିଜେ ଚେଷ୍ଟା କରିବା ଅନ୍ୟମାନଙ୍କୁ କେତ୍ ତୋ ହୁଏତ ଆମେ ଥରେ ଭାବିଆନି ଆମେ ଯେତିକ ସମସ୍ତଙ୍କୁ କହିବା କି ସମସ୍ତେ ଠିକ୍ ଭାବରେ ଗ୍ରହଣ କରିବେ। କିଏ କେତେ ପ୍ରକାର କହିପାରିବେ? ତ ସେ ସେଥିପାଇଁ ମଧ୍ୟ ଆମ ବେଖାତିର ମନୋଭାବ ଭାବିବାର ଅଛି ଆରେ କିଏ କଣ ହସି ଦେବେ କିଏ କଣ ଗୋଟେ କହିବେ କିଏ କଣ ଉପଦେଶ ଦେଉଛି ସେ ଯାହାବି ହଉ ଅନେକ ଗୁଡିଏ ତ ଅନେକ କଥା କହିବେ ଏଇକା ସିଏ ଆମେ ପଚାଶ ଜଣଙ୍କୁ ବୁଝେଇଲା ଭିତରେ ଦଶ ଜଣ ଶୁଣିଲେ। ଆଉ ଚାଳିଶ ଜଣ ମଧ୍ୟ ସେଟାକୁ
ମାନେ ଏମିତି ହଁ ଗୋଟେ କଣ କହୁଛି ଗୋଟେ କ ମେ ଏମିତି କଥାଟାକୁ ଉଡେଇଦ ମାନେ କଣ ଗୋଟେ କହୁଛି ଏକୁଟିଆ ଜାଣିଛି। ଏଇସବୁ ଏମିତି କହିପାରନି ତଥାପି ଦଶ ଜଣ ଭିତରେ ଯଦି ପାଞ୍ଚ ଜଣ କାମରେ ଲଗେଇଲେ ତ କିଛିଟା ବଦଳ କରିବ।
ସେ ପାଞ୍ଚ ଜଣ ଦନିଆନ ବୁଝେଇବେ ନା। ଏଇ କଥା ହେଲା ଆମେ ଏବେ ବସିକି ଥଟା ଗୁଲି କଥା ଭାଷା ହେଇଥାଉଛେ। କିଛି କିଛି ସମୟ କିନ୍ତୁ ଏଇ ବିଷୟରେ ନେଇକି ଯଦି ଆମେ କଥାବାର୍ତ୍ତା କରିବା ତା ସହିତ କାର୍ଯ୍ୟ କରିବା କିଛି ନାହିଁ ଆଜି ଆମେ ଦଶ ପନ୍ଦର ବର୍ଷେ ଖାଲି ସେନ୍ତିରେ ଆମ ଯୁବକ ଗୋଷ୍ଠୀ ହଉ ହେଲାକି, ଯିଏ ବି ହଉ ଦଶ ପନ୍ଦର ବର୍ଷେ ନାଇଁ ଆଜି ବର୍ଷା ଦିନ ନା ଆମେ ବେଶୀ କିଛି ନାହିଁ ଦଶଟି ଗଛ ଲଗେଇବା ଦଶଟା ଗଛ ପୁରା ବଡ କରିଆ ।ଆଉ କିଛି କରିପାରିବାନି ଆମେ ବେଶୀ ଗ କିଛି ଦେଖିବା ଦରକାର ନାହିଁ। ଆମ କୋଡିଏଟା ଗଛ ଲଗେଇଲେ ଯାହା ହେଲେ ପାଞ୍ଚଟା ଗଛ କଣ ବଞ୍ଚିପାରେ ବଞ୍ଚି ତାକୁ ଧରିକି କୋଡିଏ ଟା ଗଛ ରଖିବା କୋଡିଏଟା ଗଛ ଚେଷ୍ଟା କରିବା ଯ ପୁଣି ବଢିଆ କିଛି ନହଲେ ଦଶଟା ଗଛ ବଞ୍ଚେ ବଞ୍ଚୁ। ଆମର କାର୍ଯ୍ୟ ସାର୍ଥକ ହେଇଗଲା। କିଛି ନାଇଁ ପାଞ୍ଚ ବର୍ଷ ଧରି ଆମେ ତାକୁ ଟି କିଏ ତୁ? ତିନି ବର୍ଷ ଚାରି ବର୍ଷ ଟିକେ ନେଇଗଲେ ତାପରେ ଅଟୋମେଟିକ ସେ ବଢିବ । ଆ ଆଗର ଲୋକ ତ ଗଛ ଲଗଉଥିଲେ । ତାକୁ ପୂଜା କରୁଥିଲେ। ସେ ତା ବିବାହ କାର୍ଯ୍ୟ ମଧ୍ୟ କରୁଥିଲେ ଏବଂ ଗଛକୁ କରିକିରି ଏ ବି ସେ ଲୋ ସେଇ ଲୋକ ତାଙ୍କର ଜ୍ଞାନର ଅଭାବ ଥିଲା ପୂର୍ବ ପୁର ତା
ଆଜ୍ଞା ସାର୍ ସେମାନେ ବି ତ ଏତେ ମାନେ ଟୋଟାଲ୍ ପାଠ ହିଁ ପଢୁନଥିଲେ କିନ୍ତୁ ଆଜ୍ଞା ଆଜ୍ଞା ସାର୍ କିନ୍ତୁ ସେମାନଙ୍କ ପାଖରେ ଜ୍ଞାନ ବହୁତ୍ ଥିଲା କି ସେମାନେ ଏବେ ମାନେ ଏବେ ଲୋକ ସବୁ ଜାଣିଲା ପରେ ବି କିନ୍ତୁ ସେ ଗଛ ଟାକୁ ସେ ହାଣିବାକୁ ଯାଉଛନ୍ତି କାଟିବାକୁ ଯାଉଛନ୍ତି ହା ଛନ୍ତି
ସେମାନେ କହିବେ ପରା ସେ ସେ ଲୋକ ବେଶୀ ଗଛ କାଟିଲା କାଇଁ କାଟୁଛୁ ରେ ଆମ ଗ୍ରାମରେ ଅଛି ଆମର ଏ ପଟେ ଗାଁ ରେ ଭାଷା ଅଛି ଗୋଟେ ଫଳନ୍ତି ଗଛକୁ କଟେନାନ୍ତି ଅଭିଶାପ ପଡ଼ିଯିବ। ସେ କା ପିଲା ବେଳୁ ଏ ମାନେ କହିବେ ଏଇ ଆଖିରୁ ତାର ଯୋଉ ବାହାରି ଥିବ ପାଣି ଇଡୋ ପଡୁଚି ତୋ ଉପରେ ଅଭିଶାପ ପଡିଯିବ ଗଛ କାଟିବା ଡରୁଥିଲେ ଏବେ ମଧ୍ୟ ଆମର ଅଛି କେତେ ଜାଗାରେ ବର ଗଛ ଓସ୍ତ ଗଛ ଉ ସେ କାଟନ୍ତି ନାହିଁ ।
ଆଜ୍ଞା ସାର୍ ହଁ ସାର୍ ସେଇଟା ଅଛି ଆମ ଏପଟ ଅଞ୍ଚଳରେ ବି ସେଇ କଥାଟା ଅଛି । ଏଇ ଫଳନ୍ଦୀ ଗଛକୁ ଗଛ ବୁହଣ ହାଣିବା କଥା ନୁହେଁ ଉ ଆଉ ବର ଗଛ ଓସ୍ତ ଗଛ ଏ ଗଛ ହାଣିବା କଥା ଦୁରର କଥା କିନ୍ତୁ ତାର ଶୁଖିଲା ଡାଳ ବି ପଡ଼ିଥିଲେ ତାକୁ ଜାଳିବା ତା